ହାଲୋ।
ହୁଁ କଣ କରୁଥିଲୁ?
ମୁଁ ଏଇଠି ଖାଇକି ବସିଛି ଆଉ।
ହଁ।
ତମେ କଣ କରୁଚ?
ହଁ ମୁଁ ସେଇ ଖାଇକି ଟିକେ ରେଷ୍ଟ ନଉଛି ଆଉ।
କଣ ରୋଷେଇ କରିଥିଲ ଆଜି?
ଆଜି ଆମର ଭାତ ବୁଣ୍ଟ ଡାଲି ଆଳୁ ତରକାରୀ। ଆଉ କଲରା ଆଳୁ ଭଜା ଆଉ ଖଡା ରାଇତା।
ଓହୋ ଭଲ ଆଉ ପୁରା ଦେଶୀ ଖାଦ୍ୟ ଆଉ ନା।
ହଁ। ଦେଶୀ ଖାଇବା ଖାଇବ ସୁସ୍ଥ ହେଇ ରହିବ।
ଆଉ ତମ ଛୁଆ ମାନେ ସବୁ ଶୋଇପଡିଛନ୍ତି?
ଛୁଆ ଗୋଟେ ଶୋଇଛି ଗୋଟେ ଜଣେ ଖୁଡିଙ୍କ ଘରେ ଅଛି। ଆଉ ଜଣେ ପାଠ ପଢୁଛି।
ଓହୋ।
ଆଉ ଆଜି ଆଲୋଚନାର ବିଷୟବସ୍ତୁ କଣ?
ଆଜି ଆମେ ପାଣି ବିଷୟରେ କଥା ହବା।
ଆଚ୍ଛା ହଉ। ବିଶୁଦ୍ଧ ଜଳକୁ କେମିତି ସଞ୍ଚୟ କରିବା କିଭଳି ଭାବେ ତାକୁ? ଉଁ ଠିକ ଭାବରେ ଉଁ ବ୍ୟବହାର କରିବା। ସେ ଉପରେ ଆଜି ଚର୍ଚ୍ଚା ରଖିବା। ତାପରେ ତୋର କଣ ମାନେ ବିଶେଷ ମତାମତ କି ତା ଭିତରେ କଣ ଜ୍ଞାନ ଅଛି କହିଲୁ?
ତମେ କଣ ଆକ୍ୱାଗାର୍ଡ ପାଣି ୟୁଜ୍ କରୁଛ ନା ନର୍ମାଲି କଳା ପାଣି କୂଅ ପାଣି?
ନା ଆମର ବୋରିଙ୍ଗ ଅ ପାଣି ଆମେ। ନା ରେକ ବ୍ୟବହାର କରୁଛୁ।
ପାଣି କଣ ଆଣିକି ବଟଲରେ ରଖି ପିଉଛ ନା ତାକୁ ଛାଣିକି
ନା ଆମର ଡାଇରେକ୍ଟ ବୋରିଂ ରୁ ଛଣା ହେଇକି ଘରକୁ ଆସେ ସେଇ ପାଣିକି ଆମେ ୟୁଜ୍ କରୁ।
ଆଛା ଆଉ ପିଲାମାନଙ୍କୁ କଣ ସେମିତି ପାଣି ଦେଇ ଦଉଚ?
ନା ପିଲା ଅଲରେଡ଼ି ମାନେ ଛାଣିକି ନେଇ ଆସିଛୁ ପିଇବା ପାଣି ଦବ ଆମେ ଯେତିକି ମାନେ ଫୁଟେଇକି ରଖୁଚୁ। ଥଣ୍ଡା କରିକି ପିଇଆ ପିଇ କରୁଛୁ ଆଉ ବାକି ଯାହା ବ୍ୟବହାର ବ୍ୟବହୃତ ହଉଛି। ଖାଦ୍ୟ ପଦାର୍ଥ ପାଇଁ ଆଉ।
ଶୁଣନ୍ତୁ ଆପଣ ଯେହେତୁ ଆପଣଙ୍କର ପିଲାମାନଙ୍କୁ ସୁରକ୍ଷା ରଖିବାକୁ ଚାହୁଁଛନ୍ତି ତ ତାଙ୍କୁ ନିହାତି ସିଝା ପାଣି ଦେବେ। ଆମର ଦେଖ ଆମେ ବଡ଼ ଲୋକ ଆମେ ବାହାରେ ବୁଲୁଛେ ମାର୍କେଟରେ ବୁଲଛେ ଆମେ ପାଣି ନର୍ମାଲି ଗୋଟେ ବଟଲ କିଣି ଦଉଚେ ପିଇ ଦଉଚେ। ପିଲାମାନଙ୍କୁ ଆମେ ଯେବେବି ବାହାରକୁ ଯିବା ତ ପିଲାମାନଙ୍କ ପାଇଁ ଗୋଟେ ବଟଲ ସାଙ୍ଗର ନେଇଯିବା।
ହୁଁ ନିହାତି।
ବାସ୍ ତାଙ୍କୁ ସବୁବେଳେ ସିଝା ପାଣି ଦବା ଆମର ଦେଖ ବଡ଼ି ରେ ବିଭିନ୍ନ ପ୍ରକାର ରଙ୍ଗ ଅଛି ତ ଆମ ଜୀବନରେ କଣ ପାଣି ଟା ହଉଛି ମେନ୍ କି ନାଇଁ? ଯ ଯଦି ପାଣି ଆମର ଦେହକୁ ଭଲ କଲା ଦେନ ଦେଖିବା ଆମ ଦେହ ସବୁବେଳେ ଠିକଠାକ ଥିବ। ଏଇ ପାଣି ପାଇଁ ହିଁ ରୋଗ ହଉଛି। ପାଣି ପାଇଁ ବି ଦେଖିବେ ରୋଗ ଭଲ ବି ହେଇଯାଉଛି।
ଥା ଅଛି ଜଳ ବହୁଳ ସୃଷ୍ଟିନାଶ ଜଳ ବିହୁନ ସୃଷ୍ଟି
ବାସ୍ ହଁ। ତ ଆମେ କେମିତି ପାଣିକୁ ବଞ୍ଚେଇବା ଭଲ ପାଣି ବ୍ୟବହାର କରିବା ଖରାପ ପାଣି ଠାରୁ ବି ଦୂରରେ ରହିବା। ତ ସବୁ ପ୍ରକାର ଅଛି। ଆମର ଜାଣିଥିବେ ଏଇ କାଠ ଯୋଡି ନଈ ହଉ କି ଯାହାବି ହଉ ସେଇଠି ଆମ ମଝିରେ ଥରେ ଗୋଟେ ମେଡ଼ିକାଲ ର ପାଣି ସବୁ ସେଇଠିକି ଛାଡି ଦଉଛି। ଯେହେତୁ ଗାଁ ସାହି ଭାଇ ରେ ଲୋକମାନେ ନିହାତି ନଈକୁ ଗାଧୋଇବାକୁ ଯିବେ। ହଁ କି ନାଇଁ ସେଇଠି ଆମର କଣ ହଉଥିଲା କି ସେଇ ଗୋଟେ ଗୋଟେ ମେଡ଼ିକାଲ ର ପାଣି ତାର ସବୁ ଡଷ୍ଟ ଫଷ୍ଟ ସବୁ କିଛି ତାକୁ କନେକ୍ସନ ଏମିତି ଦେଇ ଦେଇ ଥିଲେ ସେ ସବୁ ଆସେଇକି କାଠ ଯୋଡ଼ିରେ ମିଶି ଯାଉଥିଲା। ବହୁତ ଲୋକ ବି ସେଠି ଗାଧଉଥିଲେ ଯେହେତୁ ତାଙ୍କ ଦେହ ବି କିଛିଟା ପ୍ରୋବ୍ଲେମ ବାହାରିଥିଲା। ଖରାପ ହେଇଥିଲା। ତ ଆମେ ମୁଁ ସେଇ ପାଣି ବିଷୟରେ କହୁଛି କି ଦେଖ ଆମେ ନର୍ମାଲି ସବୁବେଳେ ଚେଷ୍ଟା କରିବା କି ଭଲ ପାଣି ପିଇବା। ଆମେ ବଡ଼ ପିଲା ମାନ ବି ଆମେ ବଡ଼ ପିଲା ମାନେ ବି ପାଣିକୁ ସିଝେଇକି ପିଇବାଟା ଠିକ୍ କିନ୍ତୁ ଆମେ ଗୋଟେ ଗୋଟେ ଟାଇମରେ ବୁଝୁନେ ନର୍ମାଲି ପାଣି ଦିଏ ପାଣି ପିଇ ଦଉଚେ ସବୁବେଳେ ଗୋଟେ କଥା ମନେ ରଖିବେ ପାଣି ଟା ଯେତେ ସେତେବେଳେ ପିଇବେ ନା କନଷ୍ଟାଣ୍ଟ ଛିଡା ହେଇକି ପିଇବେନି ସବୁବେଳେ ବସିକି ପାଣି ଟା ପିଇବେ। ସବୁବେଳେ ଯେତେବେଳେ ପାଣି ପିଇବେ ବସିକି ପିଇବେ ଆମ ଗୋଟେ ଗୋଟେ ଟାଇମ ଛିଡା ହେଇ ଯାଉଚେ ପାଣିକୁ ଢକ୍ ଢକ କରି ପିଇ ଯାଉଚେ ସେମିତି କେବେ ବି କରିବିନି। ସବୁ ଗୋଟେ ବୋଟଲ ରେ ଜଣେ ହିଁ ୟୁଜ୍ କରିବେ ବୋଟଲ ଟାକୁ ଦି ତିନ ଦି ଦିନରେ ତିନି ଦିନରେ ବଟଲ ଟାକୁ ସବୁବେଳେ କ୍ଲିନ ରଖିବେ। ଯାହା ଦ୍ଵାରା କି କୌଣସି ରୋଗରୁ ବି ଆମେ ସମ୍ମୁଖୀନ ହବା ନାହିଁ। ତ ଆମେ ପାଣି ଗୋଟେ ଗୋଟେ ଟାଇମରେ ଆମେ ଦେଖିବେ ମଟର ଟା ଯେତେବେଳେ ଚଲଉଛେ ଏମତି ଅନ୍ କରିକି ରଖି ଦଉଚେ ମଟର ଚାଲିଥିବ ଟାଙ୍କି ଫୁଲ ହେଇଯାଇଥିବ ପାଣି ଇଆଡେ ବହୁଥିବ। ପାଣି ଆମର ବହୁତ ନଷ୍ଟ ହଉଛି।
ସେମିତିରେ ପାଣିର ମାନେ ଅପବ୍ୟୟ ବହୁତ ଯାଉଛି।
ତାପରେ ପାଣି ଗୋଟେ ଗୋଟେ ଟାଇମ ରେ ମିଳୁନଥିବ ଗୋଟେ ଗୋଟେ ଲୋକଙ୍କୁ ଦେଖିବ। ମାନେ ଏମିତି କିି ଗୋଟେ କଥା ଦେଖ ମଣିଷ ମଲା ବେଳେ ବି ତାଙ୍କୁ ଟିକେ ପାଣି ଦବାକୁ କେହି ନଥିବେ ପାଣି ଥିବ ବି ସେ ପିଇ ପାରୁନଥିବେ ବୁଝିପାରୁଛ ତ ଆମେ କେମିତି ପାଣି ଟାକୁ ସଂରକ୍ଷଣ କରିକି ରଖିବା ଯେତିକି ଦରକାର ସେତିକି ଆବଶ୍ୟକ ଆମେ ପାଣି କରିବା ତ ମୁଁ କହୁଛି ଶୁଣ ଆମେ ସେତେବେଳେ ମଟରଟାକୁ ଅନ୍ କରୁଛେ ନର୍ମାଲି ଅନ୍ କଲେ ଅପେକ୍ଷା କଲେ ସେ ପାଣି ଫୁଲ ହେଇଗଲା ପରେ ଆମେ ବନ୍ଦ କରିଦବା ଆମେ ବାଥରୁମ ରେ ଗାଧଉଛେ ଆମେ କଣ ପାଣି ଢାଳୁଛେ ଢାଳୁଛେ ଢାଳଛେ ଆମେ ଯଦି ଏତେ ପାଣିକୁ ନଷ୍ଟ କରିବା ପୁଣି ଗୋଟେ ଲୋକ ପାଣି ପାଉନାହାନ୍ତି କଣ ପାଇଁ ପାଉନାହାନ୍ତି ସେ ଆମ ମାନଙ୍କ ପାଇଁ ହିଁ ପାଣି ପାଉନାହାନ୍ତି ଆମେ ଏଇଟା ତ ପାଣି ନଷ୍ଟ କରିଦବ ବାସ୍ ତାଙ୍କ ପାଖକୁ ସେ ପାଣି ଯିବ କେମିତି ସି ପୁଣି ଆଡଜଷ୍ଟମେଣ୍ଟ କରିବେ କେମିତି ପାଣି ଟା ତ ଲୋକମାନଙ୍କୁ ଖାଇବା ପଛେ ଗୋଟେ ଦିନ ଲେଟ୍ ହେଲେ ଚଳିବ ହାଫ ଟାଇ ଲେଟ୍ ହେଲେ ଚଳିବ କିନ୍ତୁ ପାଣି ଟା ଲେଟ୍ ହେଲେ ତ ଚଳିବନି ନା ପାଣିଟା ହଉଛି ମଣିଷ ଜୀବନରେ ହଉଛି ଗୋଟେ ଅଙ୍ଗ କହିବାକୁ ବୋଲି ପାଣି ବିନା ମଣିଷ ବଞ୍ଚି ପାରିବନି
ତ ସେମିତି ଆମେ ପାଣି ବି ଯେତେବେଳେ ବି ପିଇବା ଗରମ କରିଦବା ଉଷୁମ କରିଦବା ଫୁଟେଇଦବା ବଟଲ ରେ ରଖିକି ଆମେ ପିଇବା ଆମେ ନର୍ମାଲି ବାହାରକୁ ଯାଉଛେ ଯୋଉ ନାହିଁ ସେ ପାଣି ପିଇ ଦଉଛେ ସେଇ ପାଣି ପିଇକି ହିଁ ଆମ ଦେହରେ ବେଶୀ ବିଭିନ୍ନ ପ୍ରକାର ରୋଗ ବାହାରୁଛି
ସେ ସବୁ ପାଣି କେବେଠୁ ଷ୍ଟୋରେଜ ହେଇକି ବଟଲରେ ପଶିକି ରହିଲା ସେ କିଏ ମାନେ କେବେଠୁ କେବେଠୁ ଡେଲିଭରି ହେଇକି କୋଉ ଦୋକାନରେ କେବେ ଆସିକି ପହଞ୍ଚିଲା ତାହା ଜଣା ଶୁଣା ନାହିଁ କିନ୍ତୁ ଫିର ବି ଆମେ ଯେତେ ବେଳେ ମାନେ ବାହାର ଅଛେ କୌଣସି ସୁବିଧା ଆମ ପାଖରେ ନାହିଁ ବା ଆମ ପାଖରେ ପାଣି ପଟକୁ ସରି ଯାଇଛି ଆମେ ବାଧ୍ୟତାମୂଳକ ସେଟା ଆମେ ୟୁଜ କରୁଛେ କିନ୍ତୁ ସେଇଟା ବାଧ୍ୟତାମୂଳକ ନାହିଁ ଆମେ ଯେ ଏଇଟା ମାନେ ଇଏ କିନ୍ତୁ ଆମେ ସବୁବେଳେ ପ୍ରିଫର କରିବା ସବୁବେଳେ ରେଡି ହେଇକି ରହିବା ଯେମିତି ସବୁବେଳେ ଆମେ ଶୁଦ୍ଧ ପାଣି ପିଇକି ଆଉ ପାଣି ଟାକୁ ମାନେ ସଞ୍ଚୟ କରିବା ଏସବୁ ଉପରେ ଆମେ ଯେତେ ଧ୍ୟାନ ଦବା ଆମେ ଆଗ ସଚେତନ ହେଇକି ରହିଲେ ଆମ ପାଖ ପଡୋଶୀ କି ଆମେ ସଚେତନ କରିପାରିବା ଆମ ପାଖ ପଡିଶୀ ସଚେତନ ହେଇପାରିଲେ ଆମ ଗାଁ ଗାଁ ସଚେତନ ହେଇ ଆମ ଗାଁ ରରୁ ଗାଁ ର ସହର ସହରରୁ ଦେଶ ଏସବୁ ଆମେ ନିଜଠୁ ଆରମ୍ଭ କଲେ ହିଁ ଆମେ ଜିନିଷ ଟାକୁ ସମସ୍ତଙ୍କ ପାଖରେ ପହଞ୍ଚେଇ ପାରିବା। ପ୍ରଥମେ ଆମେ ସଚେତନ ହବା ଦରକାର
ଫାଷ୍ଟ ଆମେ ଗୋଟେ ଚେଷ୍ଟା କରିବା କି କଣ ଆମର ଯେତିକି ପାଣି ଦରକାର ଆମେ ସେତିକି କାଢ଼ି ବ୍ୟବହାର କରିବା ଯେତିକି ନ ଦରକାର ବା ଷ୍ଟୋର କରି ରଖିବା। ଆମେ ଯୋଉ ବାହାର ବାସ୍ ଆମେ ଗୋଟେ ତ ଗୋଟେ ଟାଇମ୍ ରେ ବାହାରୁ ପାଣି ପିଇ ଦଉଛେ ଦେନ୍ ଠିକ୍ ଅଛି। କି ଆମେ ସବୁବେଳେ ତ ସେଇଟା ସମ୍ଭବ ନୁହେଁ କିନ୍ତୁ ଆମେ ଦେଖନ୍ତୁ ସିଏ ଗୋଟେ ପାଣି ଗୋଟେ ରଖିଲେ ସେ ତାକୁ ଫ୍ରିଜ ରେ ବି ରଖିଦେଲେ ଆମେ ତାଙ୍କଠୁ କଣ ମାଗୁଛେ ଆମ ଗେ ଚିିଲ୍ଡ୍ ବାଲା ପାଣି ଦିଅ ସିଏ ଆମକୁ ଚିଲଡ୍ ବାଲା ପାଣି ଦେଲେ ଆମେ ତାକୁ ପିଇଦେଲେ ଯୋଉଟା କି ଦେହ ପାଇଁ ପୁରା ଖରାପ। ତ ସେମିତି ଆମେ ପାଣିକୁ କେମିତି ବ୍ୟବହାର କରିବା କଣ କରିବା ସେଇଟା ଆମ ଉପରେ ଡିପେଣ୍ଡ କରେ। ଆମେ ଏମିତି ବି ବ୍ୟବହାର କରିବା ଆମ ଧର ପାଞ୍ଚ ଜଣ ବି ସିଏ ବି ବ୍ୟବହାର କରିପାରିବେ ଆମେ କହିବାନି କି ଆମେ ଏକୁଟିଆ ବ୍ୟବହାର କରିବା ସେମାନେ ବନି ବୋଲି କିନ୍ତୁ ତ ହେଇପାରିବନି। ଆମର ଦେଖିବ ପେଟରେ ପ୍ରାୟ ଷ୍ଟୋନ ଫୋନ ବାହାରୁଛି ଭଲ ମନ୍ଦ ହଉଛି। ସେଇ ସବୁ ର ବେଶୀ ଇନ୍ଫେକ୍ସନ୍ ଆମର ଦେଖିବ କିଡ଼ନୀ ପ୍ରୋବ୍ଲେମ୍ ବାହାରୁଛି କଣ ପାଇଁ ବାହାରୁଛି କେବଳ ଏଇ ପାଣି।
ହଁ।
ଠିକ୍ ଠିକ୍ ପରିଷ୍କାର ପାଣି ଆମ ପେଟକୁ ଯିବ କିଛି ବି ହବନି।
ତାପରେ ଠିକ୍ ପରିଷ୍କାର ପାଣି ଆଉ ସଫିସେଏଣ୍ଟ୍ ପାଣିର ମାତ୍ରା ଆମ ବଡିରେ ଯେ ତେ ସପିସେଣ୍ଟ୍ ରହିବ ସେତେ ଆମ ବଡି ନିଜକୁ ଡେଭଲପ୍ କରିବ ସବୁ ରୋଗରୁ ଆମକୁ ମାନେ ଦୂରେଇକି ରଖିବ। ତେଣୁ ଯେତେ ମାତ୍ରାରେ ପାଣି ଆମ ଦେହ ଶରୀରକୁ ଯୋଗେଇ ପାରିବା ଆମେ।
ହଁ ଆମ ହଁ ଯାହା କହିଲ। ଆମେ ଯଦି ବି ପାଣିକୁ ଠିକ୍ ଠାକ୍ ରେ ପିଇବା ଠିକ୍ ସଫା ପାଣି ଆମ ଦେହକୁ ଯିବ। ଆଉ କିଛି ଆମକୁ ହବ କି ସେଠି। କିଛି ହବାର ନାହିଁ ଆମେ ଯଦି ଏମିତି ଇଆଡୁ ସିଆଡୁ ପାଣି ପିଇଦବା ସଫା ପାଣି ପିଇବାନି ତ ସେଇଟା ନିହାତି ରୋଗ ର କାରଣ ହବ।
ଶୁ ତାପରେ ମଣିଷ ଦେହ ନେଇଛି ମାନେ ରୋଗ ବ୍ୟାଧି କଥା କହିହବନି। କିନ୍ତୁ ଯଦି ଆମେ ସଚେତନତା ରହିବା ତେଣୁ ସେ ସବୁ ରୋଗକୁ ଆମେ ଏଡେଇ ଦେଇ ଆମର ପାଖରେ ବହୁତ୍ ସମ୍ଭାବନା ରହିଛି ତେଣୁ ଆମେ ଯେତେ ପାରିବା ନିଜେ ସଚେତ ହବା ନିଜେ ଶୁଦ୍ଧ ପାଣି ପିଇବା ଅନ୍ୟକୁ ଶୁଦ୍ଧ ପାଣି ପିଇବା ପାଇଁ ପ୍ରବର୍ତ୍ତାଇବା ଏସବୁ ରଖିଲେ ଆମେ ସୁସ୍ଥ ହେବା ସହିତ ଆମ ପରିବେଶ ଆମ ପାଖ ଲୋକ ସେ ସବୁ ନିଶ୍ଚିତ ଭଲରେ ରହିପାରିବେ।
ହ ଏମତି ପାଣି ଲୋକେ ଗୋଟେ ଗୋଟେ ରାସ୍ତା ସାଇଡ଼ି ରେ ପିଲାମାନେ ଦେଖିବ ପାଣିକୁ ପାଣି ବି ସେ ପାଉନଥିବେ ମାଗୁଥିବେ ପାଣି।
ହୁଁ।
ଆମେ ଏଇଆଡେ କିନ୍ତୁ ପାଣି ନଷ୍ଟ କରିବାର ବ୍ୟସ୍ତ ଥିବା ସେଇଟା କଣ ଠିକ୍?
ବିଲକୁଲ୍ ବି ନୁହଁ। ତାପରେ ଖାସ୍ କରି ସରକାରଙ୍କୁ ପା ମାନେ ବହୁତ୍ ଅନୁରୋଧ ଆମର ରହିବ ଯେ ଯୋଉ ଗାଁ ଗାଉଁଲି ମାନଙ୍କ ଏପର୍ଯ୍ୟନ୍ତ ପିଇବା ପାଣିର ସୁବିଧା ପହଞ୍ଚି ପାରିନାହିଁ ଯୋଉଠି କି ସେମାନେ ନଈ ଗ ଗାଡିଆ ପୋଖରୀ ପାଣି ଏବେ ବି ୟୁଜ୍ କରୁଛନ୍ତି। ତ ମାନେ ତାଙ୍କ ପାଇଁ ଆମକୁ ବହୁତ୍ ମାନେ ସରକାରଙ୍କ ପାଖରେ ଏତିକି ରି ଯେ ସେମାନେ ତାଙ୍କ ପାଖରେ ସେ ପାଣିର ବ୍ୟବସ୍ଥା ଟା ଯେତେ ଶୀଘ୍ର ନେଇକି ମାନେ ପହଞ୍ଚାନ୍ତୁ ସେମା ମାନେ ବି ବହୁତ୍ ରୋଗର ଶିକାର ହଉଛନ୍ତି କେବଳ ଏଇ ଦୂଷିତ ପାଣି ପାଇକିନା କଣ କରିବେ ତାଙ୍କ ପାଖରେ ସେ ସବୁ ସୁବିଧା ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।
ହଁ। ସେଇଟା ତ ନିହାତି ଆମର ଜାଣିଥିବେ ଏବେ ପ୍ରାୟତଃ ଗାଁ ଗାଁ ମାନଙ୍କରେ ଆମର ଟାଙ୍କି ସବୁ ହେଇଗଲାଣି ସିଷ୍ଟମ୍ ସରକାର ଯାହା ହଉ ସିଏ ଆମର ଅଛନ୍ତି ମାନେ ସେତିକି ଇଏରେ ବୋଲି ଆମର ସବୁ ଟାଙ୍କି ସିଷ୍ଟମ୍ ହେଇଗଲାଣି।
ହୁଁ।
ଏମତି ସବୁ ଆଉ କଣ? ଆଉ କଣ କୁହ ତମେ?
ଭଲ ପାଣି ପିଇଲେ ଆମ ଦେହ ପାଇଁ ଭଲ। ଖରାପ ପାଣି ପିଇଲେ ଆମର ଦେହ ପାଇଁ ଖରାପ। ହଉ ଆମେ ନେଷ୍ଟ୍